ହାଲୋ ଆଜ୍ଞା ନମସ୍କାର।
ହୁଁ ବାନ୍ଧବୀ କେମିତି ଅଛନ୍ତି?
ହଁ ଭଲ ଆଉ ଆପଣ।
ହଁ ମୁଁ ବି ସେମିତି ଭଲ। ନାରୀ ଜୀବନରେ ଭଲ କଣ ସବୁବେଳେ ତ ଖାଲି ସହିବେ ଆଉ।
ଆଜ୍ଞା-ଆଜ୍ଞା।
ନାରୀ ଜୀବନ ରେ କଣ ସାର୍ଥକ ଅଛି ସବୁବେଳେ ତ ଖାଲି ସହିବେ ସବୁ କାମ ଆଉ ଧନ୍ଦା ସବୁ କରିବେ ଲାଷ୍ଟକୁ କିଛି ନାହିଁ। ନାରୀ ଜୀବନରେ କିଛି ନାହିଁ।
ହଁ ଆଉ ଆପଣ କଣ କରୁଛନ୍ତି? ଏଇ ଭଲ ସମସ୍ତେ ଆଉ ଆଉ ଏବେ କଣ କରୁଛନ୍ତି?
ଏଇ ରୋଷେଇ ବାସ ଚାଲିଛି ଭା ଭାତ ବସେଇଚି ଚୁଲିରେ।
ଆଉ ସକାଳୁ କିଛି ଭୋଜନ କରିଛନ୍ତି ଆମର ଆମର ଏଠି କିଛି ସୁବିଧା ନାହିଁ ମାନେ ଜାଣୀଣୀ ପାଇଁ ତ ଗ୍ୟାସ ରେ ଯାହା ଯେତିକି ବି ରୋଷେଇ ବାସ
ହୁଁ। ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ମୁଁ ଏଠି ବାହାରେ ବସି ପିଣ୍ଡାରେ ଆ ଘରେ ମା ଆଉ ତାଙ୍କର ବସିଛନ୍ତି ଟିଭି ଦେଖୁଛନ୍ତି। ଆଉ ଆମେ ଦି ଜଣ ଘରେ ଅଛୁ ବାବା ଯାଇଛନ୍ତି ଛକକୁ ମାନେ ତାଙ୍କର ଅ ଦୋକାନ ରେ ଅଛନ୍ତି ଆଉ। ଆଜ୍ଞା।
ଆଉ ଏଇ ଏ ଯେମିତି ହେଲାଣି ଆପଣଙ୍କ ଆଡେ ଗରମ ହଉଛି ନା ପାଣିପାଗ କେମିତି ଅଛି?
ପ୍ରବଳ ଗୁଳୁଗୁଳି ହଉଛି ଆଉ ଖରା ଦି ଦିନି ହବ ଏବେ ହଉଛି ନା ପ୍ରବ ପ୍ରର୍ବଳ ହଉଛି।
ଏଇ ଝିପିଝିପି ବର୍ଷା ଦୁଇ ତିନି ଦିନ ହେଲା ହଉଥିଲା ଆଉ ଆଜି ସେଥିଲାଗି ଟିକେ ଜୋର୍ ସେ ଟାଣ ହ
ଆଜ୍ଞା-ଆଜ୍ଞା କାଲି ବି ଦେଇଥିଲା ଆଜି ବି ସେମିତି।
ହୁଁ କାଲି ଟିକେ ସକାଳୁ କାଉଁଡି ଆସଥିଲା କିନ୍ତୁ ଦଶଟା ଏଗାର ଟା ବେଳକୁ ହେଇଥିଲା ଆଜି ପୁରା ସ ସକାଳ ସ
ଆଜ୍ଞା-ଆଜ୍ଞା। ବହୁତୁ ଗୁଳି ଗୁଳି ହଉଚି।
ଏଇ ପୁଅ ପିଲାଙ୍କର ସିନା ଟିକେ ରେ ହେଲେ କଣ ସ୍ତ୍ରୀ ଲୋକଙ୍କର ରେଷ୍ଟେ ଅଛି ତାଙ୍କର ତ ସବୁବେଳେ କାମ ହଁ ଆଉ
ଆଜ୍ଞା। ଆ ଆଉ ଆଜି ଭୋଜନ କଣ ପ୍ରସ୍ତୁତ କରିଛନ୍ତି?
ଭୋଜନ ଆ ଜି ପ୍ରସ୍ତୁତ ଆଜି ତ ହଉଛି ଗୁରୁବାର ଅ ଶାଗ ଖରଡ଼ି ବି ଆଉ ଉ ସବୁ ପନିପରିବା ପକେଇ ଡାଲମା କରିସାଇଲିିଣି। ଭାତ ବସେଇ ଚି ଭାତ ଫୁଟିଲାଣି ଟକମକ ହେଇକି। ଆଉ ଖାଲି ଉମ ଶାଗ ଟିକେ ଭାଜିବି କଲରା ଟିକେ ଭାଜିବି। ଏଇ ସବୁ ଆମ୍ବ କାକୁଡି ଫାକୁଡି ଏଇ ସବୁ ଲଗେଇକି ଛୁଆ
ଆଉ ଆପଣଙ୍କ ଘରେ ସବୁ କେତେ ଜଣ ସଦସ୍ୟ ଅଛନ୍ତି?
ଆମର ତ ପୁରା ଭରାଭରା ପରିବାର ଆଉ ସମସ୍ତେ ଅଛନ୍ତି ଶାଶୁ ଶଶୁର ଯା, ଦେଡୁସୁର, ଝିଆରୀ, ପୁତୁରା ସାନ ଶାଶୁ ବଡ ଶାଶୁ ପୁରା ଯୋଥା ପରିବାର ଆମର।
ଆଜ୍ଞା ଆ ଆଉ ଆଜି ସକାଳୁ କଣ ଭୋଜନ କରିଥିଲେ?
ସକାଳେ ଭୋଜନ ପ୍ରସ୍ତୁତ କରିଥିଲୁ ରୁଟି ଭଜା ଚା ଚା ମୁଢି ଚୁଡା ସବୁ ଛୋଟ ଛୋଟ ଛୁଆ ଛତୁଆ ପିଇଲେ ଆଉ ଯୋଉମାନେ ଏ ଯୋଉଁ ସ୍କୁଲ ଯାଉଛନ୍ତି
ଆଜ୍ଞା।
ଆପଣ ପଖାଳ ଖାଇସାରିଲେଣି?
ଯା ହଉ ଭଲ କଥା ଆଉ
ମୋର ଡାଲମା ସରିଲାଣି ଭାତ ଆସି ହେଲାଣି।
ଆଜ୍ଞା ଭଲ କଥା ଆଉ। ମୁଁ ଖାଇଥିଲି
ନାରୀମାନେ କେତେ ଦୂରୁ ହ ମାନେ ସବୁଳେ ବି ହବା କଥା କେତେ ଗୋଟେ ସ୍ଵାଧୀନତା ପାଇବା କଥା ତା ବିଷୟରେ କହିଲେ ଭଉଣୀ